ଆପଣ ଆପଣ ମୁଁ ଭଏସ ଶୁଭାଯାଉ
ହଁ -ହଁ ଶୁଭାଯାଉଛି।
ଆଜ୍ଞା-ଆଜ୍ଞା-ଆଜ୍ଞା ଶୁଭୁଛି। ଆପଣ କଣ କରୁଛନ୍ତି? ମୋର ଏଠି ଉଁ ଟିକେ ରୋଷେଇ କରିକି ଆସିକି ବସିଛି।
ମୁଁ ଏଇ ବସିଛି ଖାଲିଟାରେ।
ଆଜ୍ଞା ଆଉ ଆପଣ କଣ କରନ୍ତି?
ମୁଁ ପାଠ ପଢ଼େ। ଏଇଥର ଗ୍ରାଜୁଏସନ କମ୍ପଲିଟ ହେଲା, ପି ଜି କରିବି ଆଉ।
ଆଜ୍ଞା। ମୁଁ ବି ପାଠ ପଢୁଛି, ମୋର ଏବେ ଗ୍ରାଜୁଏସନ ସେକେଣ୍ଡ ଇୟର ହେଲା।
ଆଚ୍ଛା।
ଆପଣଙ୍କର କୋଉ ମହାବିଦ୍ୟାଳୟ ଥିଲା?
ମୋର ଥିଲା ଫକୀର ମୋହନ ମହାବିଦ୍ୟାଳୟ, ବାଲେଶ୍ଵର।
ଆପଣ ଏବେ କୋଉଠି?
ମୁଁ ଏବେ ଘରେ ଅଛି, ପି ଜି ଆଡମିସନ ଚାଲିଛି ତ। ଆଉ, ହୁଁ ତମର କୋଉ
ଆମର ଏଇ ବକ୍ ବକ୍ସି ଜଗବନ୍ଧୁ ବିଦ୍ୟାଧର।
ଆଚ୍ଛା। ଅନର୍ସ୍ କଣ?
ଆ ଅନର୍ସ ହଉଚି ବଟନୀ ଅନର୍ସ।
ହୁଁ ହୁଁ।
ଆପଣଙ୍କର କଣ ଥିଲା?
ମୋର ସାସ୍କ୍ରିଟ୍ ଅନର୍ସ।
ଆଜ୍ଞା, ଆଉ ପିଜି ପରେ ଆପଣ କଣ ଟିଚରସିପ ପାଇଁ ଆପ୍ଲାଏ କରିବେ?
ହଁ ପିଜି ପରେ ବି ଏ ଡ କରିବି। ବି ଏ ଡ କରି ସାରିଲା ପରେ? ଭଗବାନଙ୍କ ଇଛା ତାପରେ ଯୋଉ ଏଣ୍ଟ୍ରାନ୍ସ କ୍ଲିୟର ହବ ଯଦି ତ ହେଲା ତ, ନହେଲେ ନାଇଁ ଆଉ କଣ କରିବା।
ଆଜ୍ଞା ଆଜ୍ଞା ନିଶ୍ଚିନ୍ତ ହେଇଯିବ, ଯଦି ପରିଶ୍ରମ କରୁଥିବେ ତ ଫଳ ଅଭିଅସଲି ମିଳିବ ହିଁ।
ହଁ, ତମେ କଣ କରିବ ଗ୍ରାଜୁଏସନ ପରେ?
ମତେ ଗ୍ରାଜୁଏସନ ଯୋଉଟା କରୁଛି ଜମା ବି କରିବାର ଇଚ୍ଛା ନାହିଁ। ଫିର ଫିର୍ଭି କରୁଛି, ମତେ ଏକ୍ଟୁଆଲି ଜୁଲୋଜିା ଦରକାର ଥିଲା, ମୁଁ ଭାବିଲି କି ଯୁଲୋଜି ଟା ପରେ ସିଫ୍ଟ କରିବି କିନ୍ତୁ ସେଇଟା ଆଉ ହେଇପାରିଲାନି ସେଇ ବଟନୀରେ ରହିଗଲି ମୁଁ।
ହ ଇଏ ତ ଯୋ କଣ ସେଟା ବସି ସ୍ଲାଇଡ୍ ଅଫ ଆଉ ଗୋଟେ କଣ କହନ୍ତି ସେଇଟା?
ଫ୍ଲୋଟ୍ ଆଉ ଗୋଟେ ହଉଛି ଫ୍ରିଜ୍।
ଫ୍ଲୋଟ ତ କଲେ ହେଇ
ହେଇଯିବା କଥା ଯେ ବଟ କାଇ ହେଲାନି ନା, ଗୋଟେ ପିଲାଟେ ମୋ ପରେ ଯାଇକି ଟିସି ନେଲା ମାନେ ମାନେ ଆଡ଼ମିଶନ ପରେ। ସିଏ ଯଦି ତା ପୂର୍ବରୁ ଟିସିି ଟା ନେଇଥାନ୍ତା ତାହେଲେ ତାର ସିଟ ଟା ମତେ ମିଳିପାରିଥାନ୍ତା। କିନ୍ତୁ ସିଏ ତ ତାର ଯଦି ଟିସି ହିଁ ନବାର ଥିଲା ତ ସେ ପୂର୍ବରୁ ଟିକେ ନେଇ ଯାଇଥାନ୍ତା ନା। ସବୁ କାମ ସରିଲା ପରେ ଯାଇକି ସେ ଟି ସି ନେଲା, ସିଟ ଟା ଖାଲି ହିଁ ଏବେ ପଡିଛି ଆଉ ଦିଇ ତିନିଟା। ତ ସେଇଟା ସେଥିପାଇଁ ଟିକେ ଅସୁବିଧା ହେଇଗଲା। ମୁଁ ଭାବିଲି ସିଏ ତ କହୁଚି ନେଇଯିବ ତାପରେ ମୋର ହେଇଯିବ ମତେ ଲାଗିଲା କିନ୍ତୁ ହେଇପାରିଲା ନାହିଁ, ତ ମୋର ପ୍ରଥମେ ମୋର ସବୁ ବିଷୟରେ ଅନର୍ସରେ ଆସିଥିଲା। କେମେଷ୍ଟ୍ରୀ ଫିଜିକ୍ସ ମ୍ୟାଥ ସବୁଥିରେ ଆସିଥିଲା। ମୁଁ କେମେଷ୍ଟ୍ରୀ ରେ ଫାଷ୍ଟ ଜଏନ୍ କରିଥିଲି। ତାପରେ ବଟନୀକୁ ଚେଞ୍ଜ କରଲି। ତାପରେ ମୁଁ ଭାବିଲି ବଟନୀ ପରେ ମତେ ଯୁଲୋଜୀ ବି ମିଳିଯିବ। ଜୁଲୋଜି ଯେହେତୁ ମିଳିଲାନି ମତେ ସେଇ ବଟନୀରେ ବଟନୀ ପରେ ମତେ ଫିଜିକ୍ସ ବି ମିଳିଥିଲା ବଟ୍ ମୁଁ ଫିଜିକସକୁ ଗଲିନି ଆଉ କିନ୍ତୁ ସେଇ ବଟନୀରେ ରହିଗଲି ଆଉ।
ହ ହଁ ଭଲ କରିଚ ଫିଜିକସକୁୁ ଯାଇନ।
ନାଇଁ କିନ୍ତୁ ଫିଜିକ୍ସ ପିଲାଙ୍କର ଭଲ ସବୁଥିରେ କୌଣସି ରେ ବ୍ୟାକ୍ ଲାଗୁନି। କିଛି ତ ପଢିକି ଯାଉନାନ୍ତି ପିଲା ମନ ଇଚ୍ଛା ଲେଖିକି ଆସିଛନ୍ତି କିନ୍ତୁ ଆଜ୍ଞା ଆଜ୍ଞା। ଆଜ୍ଞା ଆମ କଲେଜ୍ ରେ ମତେଲାଗୁଛି ଫିଜିକ୍ସ ଡିପାର୍ଟମେଣ୍ଟ ଟା ସବୁଠାରୁ ଭଲ ଡିପାର୍ଟମେଣ୍ଟ। ଯାହା ବି ଲେଖୁଚନ୍ତି ପାସ୍ କରିଦଉଛ
କିନ୍ତୁ ଜାଣ ଆମ ଏଫ ମ କଲେଜରେ ସବୁଠୁ ବେଷ୍ଟ ଡିପାଟ ମେଣ୍ଟ ହଉଚି ବଟନି।
ଆଜ୍ଞା ଆଜ୍ଞା।
ବହୁତ ଭଲ ସେ ଟିଚର ମାନେ ବି ବହୁତ ଭଲ ଆଉ କୌଣସି ଗୋଟେ ପିଲାଙ୍କର ବି ବ୍ୟାକ୍ ଲଗାନ୍ତିନି।
ଅବଶ୍ୟ ମୋର ଭଗବାନଙ୍କ ଦୟାରୁ ଲାଗିନି କିନ୍ତୁ ଆମ ଆମ ସାନସ୍କ୍ରିଟ ଡିପାର୍ଟମେଣ୍ଟରେ ମାନେ ସେ ଟିଚର ମାନଙ୍କର ସାନସ୍କ୍ରିଟ ଜ୍ଞାନଠୁ ମାନେ ଅଧିକା ପିଲାମାନଙ୍କୁ ଅଫେନ୍ସ କରିବାର ଟିକେ
ଆଜ୍ଞା ଆଜ୍ଞା ଆପଣଙ୍କର ଗୋଟେ କେସ୍ ବି ହେଇଥିଲା ସେ ଏଫ୍ ଏମ୍ କଲେଜ ରୁ
ହଁ ହଁ।
ଆଜ୍ଞା ସେଇ ସେମତିଆ ସେମେତିଆ ଟିଚର ମାନଙ୍କ ପାଇଁ
ବୋ ହଁ ହଁ।
ଆଜ୍ଞା ଆପଣ କଣ କହୁଚନ୍ତି ଆଜ୍ଞା ହଁ ପିଲାମାନଙ୍କ ପିଲାମାନଙ୍କର କଣ ପାଇଁ
ପିଲାମାନେ ମାର୍କ ପାଇଁ କିଛି ବି ତଳକୁ ଖସି ଯାଉଛନ୍ତି ଆଉ ଯୋଉ ଲାଷ୍ଟ କୁ ଟିଚର ମାନଙ୍କୁ ଦୋଷ ଦଉଛନ୍ତି। ଟିଚର ମାନଙ୍କର ବି ଭୁଲ ରହୁଚି ପିଲାମାନଙ୍କୁ ବେଶୀ କରି ଝିଅ ମାନେ ତାଙ୍କଠୁ ସେମାନେ ବେଶୀ ଭୁଲ କରିଦଉଚନ୍ତି। କିନ୍ତୁ ଲାଷ୍ଟ ବେଳକୁ ଯେତେବେଳେ ତାଙ୍କ ଜିନିଷ ଟା ପୁରା ହଉନି କି ମାର୍କ ଅଧା ରଇଯାଉଚି କି ତାଙ୍କୁ ବେଟ ଲଗେଇ ଦଉଛନ୍ତି ତ ସାଙ୍ଗେ ସାଙ୍ଗ ଆଉ ଝିଅ ମାନେ ତ ଯାହା ହା କହିବେ ସମସ୍ତେ ଶୁଣିବା ପାଇଁ ରେଡି ହଁହଁ ସେଇଆା ଆଉ ଲାଷ୍ଟ ଫୁଲ ଜାମ୍ ଲାଗି ହଉଛି ଟିଚର ମାନଙ୍କ ଉପରେ ଆଉ ତାଙ୍କର ବି ଭୁଲ ରହୁଚି। ତମେ ଗୋଟେ ଟିଚର ହେଇକି ଷ୍ଟୁଡେଣ୍ଟକୁ ଯେମିତି ଆଖିରେ ଦେଖିବା କଥା ଦେଖିବା ଦରକାର ନା ଆଉ।
ଆଜ୍ଞା ଆଜ୍ଞା। ଆମର କିନ୍ତୁ ଆମ କଲେଜରେ ବି ସେମତି ଟିକେ ମାନେ ଟିକେ ଟିକେ କଥାରେ ଆମ କୁ ବେଜିତ କରିବା ଇନସଲ୍ଟ ଫିଲ୍ କରେଇବା ସେଇଟା ତ ଆମ ଡିପାର୍ଟମେଣ୍ଟରେ ଚାଲୁଛି।
ତମେ ଯୋଉଠି ପଢୁଛ ସେ କଲେଜ ଟା ହିଁ ମାନେ ଖତରନାକ।
ନାଇଁ କଲେଜ ଟା ଖତରନାକ ଯେ ପିଲାମାନେ ଖତରନାକ ଥାନ୍ତି କିନ୍ତୁ ଟିଚର ମାନେ ବି କିଛି କମ୍ ନାହା ନ୍ତି ମାନେ ସେମାନେ ବି ଆମକୁ ମାନେ କୌଣସି ଇନସଲ୍ଟ କରିବାର କୌଣସି ବାହାନା ଛାଡୁନାହାନ୍ତି। ମାନେ କିଛି ବି ହେଲେ ସାଙ୍ଗେ ସାଙ୍ଗେ ସେ ପୁରା ଆଜ୍ଞା।
ହଁ ପରା ସେଇଆ ସେମାନେ ମାନେ ପିଲାମାନଙ୍କୁ ମାନେ ଗୋଟେ ଟିଚର ଯେମିତି ମାନେ ରିଆ ରିଏକ୍ଟ କରେ ପିଲାଙ୍କ ସେମିତି ତାଙ୍କର ନୁହଁ
ଆମର ଭୁଲ ଅଛି ଆପଣ ଆମ ବାଢାନ୍ତୁ ଆପଣ ଆମକୁ ଗାଳି କରନ୍ତୁ କିନ୍ତୁ ଏମିତି କଥାବାର୍ତ୍ତା ଯୋଉ କରୁଛନ୍ତି ସେମିତି ଆମ ଘ ର ଲୋକ ବି ଆମକୁ କଥାବାର୍ତ୍ତା କରୁନଥିବେ।
ହୁଁ,
ମାନେ ଲାଗୁଛି କଲେଜ କୁ ଗଲା ପରେ କି କିଛି ଦିନରେ ଲାଗୁଛି କି ମାନସିକ ଚାପ ବହୁତ ଅଧିକ ହେଇଯାଉଛି। କଲେଜ ଯିବାକୁ ଇଛା ହଉନି କଲେଜ୍ ଆମେ ଆମେ କ୍ଲାସ ଆଟେଣ୍ଡ କରୁନୁ।
ହଁ ମୁଁ ଶୁଣିଥିଲି କଲେଜ ଲାଇଫ ମାନେ ବହୁତ ବଢିଆ ଏଞଜୟ କରିବ ମଣିଷ। କେତେ ମସ୍ତ୍ କିନ୍ତୁ ସତ କଥା କହୁଛି ପ୍ଲସ ଟୁ ପ୍ଲସ୍ ଥ୍ରୀ ପାଞ୍ଚ ବର୍ଷ ମାନେ ଯୋଉ କୁହନ୍ତି ମାନେ ବହୁତ ସାରା କ୍ରେଜି ମୋମେଣ୍ଟ ସେମିତି କି କିଛି ବି ନାହିଁ। ଡିପାର୍ଟମେଣ୍ଟ ସହିତ ସିନା କିଛି ରହିଲେ ସେମାନେ
ଆଜ୍ଞା ଠିକ କଥା କହି ଠିକ କଥା କହିଲେ ଆପଣଙ୍କୁ ଯଦି ସେମିତିଆ ଡିପାର୍ଟମେଣ୍ଟ ଗୋଟେ ମିଳିଗଲା ଭଲ ସାଙ୍ଗ ବି ମିଳିଗଲେ ତାହେଲେ ଆଣଙ୍କ ଗ୍ରାଜୁଏସନ ଟା ବହୁତ ଭଲରେ ଯିବ ହେଲେ ଯଦି ଆପଣଙ୍କୁ ସେମିତିଆ ମିଳିବନି ତାହେଲେ ଆପଣଙ୍କର ଖରାପ ହେଇଯିବ କିନ୍ତୁ ମୁଁ କହୁଛି ମୋ ଏକ୍ସ ଏକ୍ସପ୍ରିଏନ୍ସରୁ ମୋର ସବୁବେଳେ କଣ ନା ମୋର ଖରାପ ଯାଏ କ୍ଲାସ ଭିତରେ ଯାହା କିନ୍ତୁ କ୍ଲାସ ବାହାରେ ମୋର ମୋର ଆମ ଡିପାର୍ଟମେଣ୍ଟ କୁ ଛାଡିଦେଲେ ମୁଁ କହୁଛି ଆଉ କଲେଜରେ ମୋର ଆହୁରି ବହୁତ ଭଲ ସାଙ୍ଗ ଅଛନ୍ତି ଭଲ ଗ୍ରୁପ ବି ଅଛନ୍ତି। ତ ମୁଁ ତାଙ୍କ ସହିତ ବୁଲାବୁଲି କରେ ମାନେ କ୍ଲାସ କରିବାକୁ ମୋତେ ଇଚ୍ଛା ହୁଏନି ମୁଁ ସେଇ ଗଛ ତଳେ ବସି ଥାଏ କଥା ହୁଏ ମୋ ସାଙ୍ଗ ମାନଙ୍କ ସହିତ ସେଇମାନଙ୍କ ଭିତରୁ କେତେଟା ସେ ଟିଚର ମାନଙ୍କର ଚେଲା ଥିବେ ସେମାନେ ଦେଖିକି ଯାଇକି ସାଆଡେ କହିଦେଇ
ହୁଁ ହୁଁ, ସେଇ ଚାଲା ମାନେ ସେଇ ଚାଲା ମାନେ ଟପର ହଉଥିବେ ଅଧିକ ମାର୍କ ରଖୁଥିବେ।
ନାଇଁ ସେଇ ଚେଲାମାନେ ବି ଆମେ ଯେତିକି ବଢିକି ରଖୁଚୁ ସେତିକି ହିଁ ରଖ ଛନ୍ତି କିନ୍ତୁ ସିଏ ହଉଛନ୍ତି ଟି ଆଜ୍ଞା କିନ୍ତୁ ଟିଚର ମାନଙ୍କ ଫେବରାଇଟ ସେମାନେ। ସେଥି ପାଇଁ।
ଆଟ ଆସିଷ୍ଟ ଫେବରାଇଟ ଟିକେ କିଛି ଆଗକୁ ଯାଅ।
ଆଜ୍ଞା ଠିକ କଥା କିନ୍ତୁ ସେଇଠି ହିଁ ରହି ହେଲେ କଣ ହିଁ ଲାଭ ଆଉ
ହଁ ତମେ ତ ଯୋଉଠି ଆମେ ତ ସେଇଠି।
ସେଇଠି ଆମେ ଗଛ ତଳେ ବସି ବସି ଯୋଉଠି। ତମେ କ୍ଲାସ ରୁମରେ ବସି ବସି ସେଇଠି। ଏଇ ସବୁ କଥା ଆମର ଡିପାର୍ଟମେଣ୍ଟ ଟା ବି ଜମା ଭଲ ନାହିଁ। ମତେ ଲାଗୁଛି ଫିଜିକ୍ସ ଡିପାର୍ଟମେଣ୍ଟ ଟା ପିଲାମାନେ ବହୁତ କୋଡିନେଟିଭ ଆଉ ବହୁତ ଭଲ ସା ସାଙ୍ଗ ମାନେ ବି ହଉଛନ୍ତି ତା ଭିତରେ ଆଉ ଭଲ ପିଲା ଗୁଡା ବି। କିନ୍ତୁ ମୁଁ ସେଇଟାକୁ ବେକାରଟାରେ ଛାଡ଼ିକି କିଏ ଆସିଲି ଏଇଠିକି ମତେ ଲାଗିଲା କି ହଁ ବଟନୀ ତ କଣ ଏମତି ହେଇଯିବ। ପିଲାଗୁଡା ବି ସେମିତିଆ ମାନେ ଏଇ ପିଲାଗୁଡା ମାନେ ବିଶ୍ଵାସ କରିବେନି ସେ ଟିଚର ଯାହାଙ୍କୁ ଭାବୁଛନ୍ତି ତାଙ୍କ ଫେଭରାଇଟ ଷ୍ଟୁଡେଣ୍ଟ ବୋଲି କି ସେ ପି ସେଇ ଷ୍ଟୁଡେଣ୍ଟ ମାନେ ତାଙ୍କ ପଛରେ କଥା ହଉଥିବେ ତାଙ୍କ ନାଁ ରେ। ତାଙ୍କ ମିମିକିର କରୁଥିବେ ତାଙ୍କୁ ତାଙ୍କୁ ବେଜିତ୍ କରୁଥିବେ କିନ୍ତୁ ତାଙ୍କ ଆ ଭଲେଇ ହୋଉଥିବେ ସେଇ ଟିଚର ଗୁଟା ଏତେ ଇଏ ଜାଣି ପାରୁନାହାନ୍ତି ତାଙ୍କୁ ହିଁ ଭଲ ପାଉଛନ୍ତି କିନ୍ତୁ ଆମେ କିଛି ନ କହିକି ଆମେ ତାଙ୍କ ପାଇଁକି ଖରାପ।
ଆଉ ଯେତେବେଳେ ସିଏ ସେଇ ପିଲା ଯୋଉ ଆସିକି ତାଙ୍କ ନାଁରେ କହୁଥିବେ ଟିଚରଙ୍କ ଆଗରେ ଯୋଉ ଭଲ କହୁଥିବେ ସେ ଗୋଟେ ଯଉ ଆେ ଦିଟା ରୂପ ଦେଖନ୍ତି ଆମର ସବୁ ହଜମ ହୁଏନି।
ଆଜ୍ଞା ଆଜ୍ଞା ଠିକ କଥା। ଏଇ ସବୁ ତ ହଉଛି ଆମକୁ କଲେଜରେ ଆଉ ପଛରେ କହୁଥିବେ ମାନେ ମ୍ୟାାମ ପଢଉବି ଥିବେ ତାଙ୍କ ମମିକ୍ରି କରି ତାଙ୍କୁ ମ ମଜାକ ଉଡଉଥିବେ ସେଇଠି। ଭିତରେ ଭିତରେ ହସିଥିବେ ଆଉ ଯଦି ଆମେ ହସିଦେଲୁ କାହିଁ ହସିଲ। ଭାଇ କି ଗାଳି କ୍ଲାସ ମଝିରେ
ମ୍ୟାମ ମାନଙ୍କର ଟିକେ ପସନ୍ଦ ଥିବେ ବଏଜ ମାନେ ଷ୍ଟୁଡେଣ୍ଟ ନା କଣ।
ଆଜ୍ଞା ଆଜ୍ଞା ସବୁ ବୟଜ ସବୁ ମ୍ୟାମ ମାନେ କଣ ପାଇଁ କେଜାଣି ବଏଜ ମାନଙ୍କ ପଛରେ ପାଗଳ ମୁଁ ବୁଝି ପାରୁନି। ଆଉ ବୟଜ ମାନଙ୍କ ମ ମାନେ ତାଙ୍କୁ ବହୁତ ଭଲ ଲାଗନ୍ତି କିନ୍ତୁ କଣ ପାଇଁ। ଆମେ କଣ ଆମେ କଣ କରିବୁ।
ନାରୀ ନାରୀର ଶତ୍ରୁ ପରା ଶାସ୍ତ୍ରରେ ଲେଖା ହେଇଛି।
ଆଜ୍ଞା ଆଜ୍ଞା ପୁଣି କଲେଜ ମାନଙ୍କରେ ଦେଖିବେ କି ଅଧିକା ମାନେ ଲେଡିଜ। ହିଁ ଥିବେ ଟିଚର। ତ ସେଥିପାଇଁ ପୁଅ ପିଲା ମାନଙ୍କ ଅଧିକ ଇମ୍ପୋର୍ଟାନ୍ସ ସେମାନେ ଯାହା କରିବେ। ସାଧୁ ଆମେ ଯାହା କିଛି ଗୋଟେ କରିଦବୁ ଗଲା ସରିଗଲା କଥା।
ମାନେ ଟିଚର ଯଦି ମେଲ ଥିବେ ଆଉ ଯଦି ଝିଅ ପିଲା ସହିତ ଭଲସେ କଥା ହଉଥିବେ ତ ମାନେ ଉଠିବ କି ଏମାନଙ୍କର କଣ ଚାଲିଚି କିନ୍ତୁ ଗୋଟେ ମ୍ୟାଡାମ ଯଦି ବୟେଜ୍ ଷ୍ଟୁଡେଣ୍ଟ୍ ସହିତ ସେଟା କିଛି ଉଠିବନି। ପୁଅ ମାନଙ୍କର ପୁରା ରଜ।
ଆଜ୍ଞା ସେଇଟା ତ ସବୁ କଲେଜରେ ସେଇୟା ଆଉ ପ୍ଲସ ଟୁ ବେଳେ ବି ଆମେ କେ ତେ ଶୁଣିଛୁ ସେଇ କଲେଜରେ ଯେହେତୁ ପଢୁଥିଲୁ। ମାନେ ସେଇଠି ବି ଟିଚର ମାନେ ଯେମିତି ଫୋପାଡିଲା ଭଳିଆ ଆମକୁ କଥାବାର୍ତ୍ତା କରିବେ ଯେମିତି ଆମେ କୋଉଠୁ ଆସିଚୁ ନ ଆରେ ପଢୁଛୁ ତାଙ୍କର ସେମିତି ଲାଗିବ। ମାନେ ସେମାନେ ବୁଝିପାରୁ ନାହାଁନ୍ତି ସିଏବିତ ସେ ସେଇ ଗମେଣ୍ଟ କଲେଜରେ ପଢଉଛନ୍ତି ଆମେ ସେଇଠି ପଢୁଛୁ। ଆଉ ଆ ମାନେ ଆଉ ଗୋଟେ ଗୋଟେ କଥା ବି ଯଦି ଭୋଜି କି କିଛି ହେଲା ତମେ ମାନେ ଲେ ଚର ମାନେ ଏତେ ପଇସା ଦରମା ପାଉଛ ତ ଆମ ଷ୍ଟୁଡେଣ୍ଟ ମାନଙ୍କ ଠାରୁ ନ ନେଲେ କଣ ହବନି। ଯାହା ପ୍ରୋଗ୍ରାମ ହବ ମାନେ ସେ ଟିଚର ବି ରିଟାୟାର୍ ହେବେ ତାଙ୍କ ପାଇଁ ଆମେ ପଇସା ଦେବୁ।
ହୁଁ ହୁଁ
ଆମେ କିନ୍ତୁ ରିଟାୟାର୍ଡ ହେଲା ବେଲେ ବେଳେ ସେମାନେ ବି ପଇସା ଦେବେନି ସେଇ ପିଲାମାନେ ହି ପଇସା କଲେସନ କରିକି ଫେରୱାଲ ଆରେ୍ଜ କରିବେ ତ ମୁଁ ସେଇ କଥା ଟା ବୁଝି ପାରୁନି। କଣ ପାଇଁ ଆମ ଠାରୁ ଏତେ ପଇସା ଲୁଟୁଛି ପୁଣି ଆମକୁ ଏମିତି କଥାବାର୍ତ୍ତା, ବ୍ୟବହାର। ଆଉ ନଦେବ ଯଦି ପଇସା ତାହେଲେ ଆହୁରି ଗୋଟେ ବଡ କଥା ହେଇଯିବ।
ଆମକୁ ତ କେହି ମାଗଣା ସିଟ ଦେଇନାହାନ୍ତି ନା ଆମ ନିଜ ମାର୍କ ଅନୁସାରେ ଆମେ ଆସିକି ପହଞ୍ଚିଛୁ।
ନିଜ ଦମ ରେ ପହଞ୍ଚିଚୁ ନାଇଁ ସେମାନଙ୍କୁ ସେଇଟା ବି ହଜମ ହଉନି।
ହୁଁ।
ଆଜ୍ଞା ହୋଉ ମୁଁ ଆପଣଙ୍କୁ କିଛି ସମୟ ପରେ ସମ୍ପର୍କ କରୁଚି। ହାଲୋ?
ହଁ।
ମୋର ଏପଟକୁ କଟୁନାହିଁ ଆପଣ ସେପଟୁ ଟ୍ରାଏ କଲେ।
ହଁ।